ହାଲୋ।
ହଁ କୁହ।
କଣ କରୁଥୁଲ କି?
ଏଇ ଘରେ ବସିଚି।
ହୁଁ ହୁଁ ସକାଳୁ ଜଳଖିଆ ଖାଇସାରିବଣି?
ହଁ।
ହୁଁ ଆଉ ଆଜି ଦିନ ସାରର କଣ କାମ ଅଛି କଣ ପ୍ଲାନିଂ ଅଛି କି?
ତ କିଛି ନାହିଁ ଏବେ ଆସିନେ ପିଲା ଆମେ ଟିକେ ଯିବୁ ଖେଳିବା ପାଇଁ ଆଉ।
କଣ ଖେଳିବ?
କିର୍କେଟ ଖେଳିବୁ।
ହଁ କି? କିର୍କେଟେ ଖେଳ ବିଷୟରେ ମୋର ସେତେ ଟିକେ ଜ୍ଞାନ ନାହିଁ ଟିକେ ମତେ କହିଦବ ନା କଣ କେମିତି ସବୁ। କିର୍କେଟ ଟିମରେ କେତ ଜଣ ରୁହନ୍ତି?
କିର୍କେଟ ଟିମରେ ହେଲା ଏଗାର ଜଣ ରୁହନ୍ତି। ଇ ଦିଟାଟିମ ଏପଟେ ଏଗାର ଜଣ ସେପଟେ ଏଗାର ଜଣ ଜଣେ କ୍ୟାପଟେନ ହୁଅନ୍ତି। ସେ ଏଗାରଜଣ ଭିତୁରୁ।
ସିଏ ମଝିରେ ରୁହନ୍ତି ଯା ଯୋଉ କୋଉ ପଟେ ଗୋଟେ ପଟେ ରୁହନ୍ତି କ୍ୟାପ ଲଗେଇକି ତାଙ୍କୁ କୁହନ୍ତି କ୍ୟାପଟେନ୍। ନା ନା ସେ କେ୍ୟାପଟେନ୍ ନା ଅମ୍ପିୟାର ହଁ। କ୍ୟାପଟେନ୍ ମାନେ ଗୋଟେ ଟିମକି ଯିଏ ଇଏ କରୁଥୁବ ନା ଦିଟା ଆଁକ ଟିମ୍ କି?
ନା ଗୋଟେ ଟିମକି ଦିଟା ଟିମରେ ଦିଟା କ୍ୟାପଟେନ୍ ଥାଆନ୍ତି।
କ୍ୟାପଟେନ୍ ରୁହନ୍ତି ଓହୋ ଆଛା ଆଛା।
ଦିଟା ଟିମର ଜଣେ ମଝିରେ ଦିଜଣ ଯୋଉ ଥାନ୍ତି ସିଏ ଅମ୍ପେୟାର ଦି ଜଣ।
ଦିଜଣ ବି ଅମ୍ପେୟାର ରୁହନ୍ତି?
ହୁଁ ଅମ୍ପେୟାର ଜଣେ ମେନ୍ ଅମ୍ପେୟାର ଜଣେ।
ଏ ଆଉ ଜଣେ ସେପଟେ ହେନେ ହବ।
ହଁ ସେପଟେ ଜଣେ ଲେଗ ଆମ୍ପେୟାର ଜଣକୁ କୁହାଯାଏ ହଁ ଏପଟେ ଅମ୍ପେୟାର ଜଣେ।
ଉଁହୁଁ। ଆ ତ ମାନେ କଣ ଗୋଟେ ପକୁହନ୍ତ ଯିଏ ଆଉ କଣ ଆସିଲେ ନା? ଆଗେ ବ୍ୟାଟିଂ କରନ୍ତି ନା ସେମିତି ଯାଇଁକି ମନଇଚ୍ଛା ବ୍ୟା
ନା ଆଗେ ଆଗେ ଗୋଟେ ଟର୍ଚ ପଡିବ। ହେଡ ଟେଲ ପଡେ ଯିଏ ହେଡ ଧର ବାଛଥିବ ତାର ହେଡ ପଇଲେ ଯଦି ସିଏ ଆଗେ
ଓହୋ ତମେ କଣ କର ବ୍ୟାଟିଂ କର ନା ବୋଲିଂ କର ତମ କୋଉଟା ଭଲ ହୁଏ?
ଆମେ ଆଗେ କାଟିଂ କରୁ।
ଓହୋ ତମେ କେବେ ମାନେ ମାନେ କମ୍ପିଡିଶନ ରେ ଯୋଉ
ହଁ ମ୍ୟାଚ ଆମର ଯୋଉ ହଁ।
ତମେ ତଥାପି କେତେ ଭଳିଆ ରନ୍ ପିଟ?
ମୁଁ ପିଟିଥିଲି ସେଦିନ ପଇଁତିରିଶି।
ଓହୋ ସବୁଦିନ ସବୁଠୁ ହାଷ୍ଟ ପଇଁତିରିଶ ନା ଆଠୁ ଅଧିକ ଯାଇଚ?
ଉଁ ନା ଏଇ ଗାଁ ରେ ନା ମ୍ୟାଚ ରେ?
ନା ନା ଟୋଟାଲ ତମେ ଯୋଉଠି ବି ହଉ କେତେ ଟୋଟାଲି ତମର ହାଇଷ୍ଟ ମ୍ୟ ରନ୍ କରିଚ?
ହାଏଷ୍ଟ ଗାଁ ରେ ପଟିଥିଲି ଅଣସ୍ତରୀ।
ଓ ବାବା ତାହେଲେ ସତୁରୀ ପାଖ ପାଖି ଆଉ। ତାହେଲେ ତ ଭଲ ବ୍ୟାଟିଂ କରୁଚ ବୋଧେ ଆଉ।
ହଁ ସେମିତି ଖେଳୁ ଆଉ।
ହୁଁ ଟିକେ ପ୍ରାକ୍ଟିସ କଲେ ହବ।
ହୁଁ।
ଆଉ ଯଦି ବି ଭଲ ଖେଳୁଚ ତମେ କ୍ରିକେଟ ଇଏରେ ଯାଇକି ଟ୍ରେନିଂ ନେଇକି ବି ନାଁ ଦେଇପାରିବ।
ହଁ ଆମ ସେଇ ସ୍କୁଲରେ ମ୍ୟାଚ ଫ୍ୟାଚ ଚାଲେ ଖେଳୁ ଆଉ ଏବେ ଗାଁରେ ତ ଏଇ ରେନି ସିଜିନ ବୋଲି ମ୍ୟାଚ ସେ ବି ହେଉନି ଖାଲି ଏଇ ଗାଁରେ ପ୍ରାକ୍ଟିସ୍ କରୁଚୁ ଆଉ
ଓହୋ। ନା ପ୍ରାକ୍ଟିସ ଟା କରୁଥିବ କାରଣ ନହେନେ ଟଚ ଛାଡିଯିବ।
ଥରେ ଖେଳ ଛାଡିଗନେ ପୁଣି ଆଉ ହବନି ସେଥିପାଇଁ ପ୍ରାକ୍ଟିସ କର।
ହୁଁ ମାନେ ଫାଙ୍କା ପଡିଆରେ ଖେଳୁଥିବ?
ହୁଁ ଆମର ଏଇ ଗାଁ ରେ ଅଛି ପଡିଆ ଦିଟା ଯୋଉଠି ଏବେ କାଦୁଅ ତ ହେଇଯାଉଚି ଗୋଟେ ଆଉ ଗୋଟେରେ ଯାଇକି ଟେ ଉପର ଆଡେ ଯାଇି ଖଳୁଚୁ ଆଉ
ଓହୋ ବର୍ଷା ଦିନେ ସେଠି ଖେଳି ହଉନଥିବ।
ହୁଁ। ଏବେ ଏରା ବି ବହୁତ ଜାଗା ଆମ ପଡିଆ ଟା ବି ନଟି ହେଇଗଲାଣି ଆ ଗୁଗୁଚିଆ ଏବେ ଉଠିଯାଉଚି ପଡିଆରେ।
ଆଉ ସେଇ ଯୋଉ ହେରା ସେରା ହେଇଗଲେ ଖେଳି ହବନି ଯୋଉଠି ତମେ ଖେଳିବ ସେ ଖଣ୍ଡ ଟା ପୁରା ପ୍ଲେନ୍ କରନ୍ତି ଛାଞ୍ଚିକି ନା?
ହଁ ଯୋଉଟା ପୁରା ସେଟା ଚାଞ୍ଚିକି ପ୍ଲେନ ହୁଏ।
ଓ ହୋ। ତାହେଲେ ତ ଏବେ ଟିକେ କମ ଖେଳିବ ଆଉ।
ହୁଁ ଏବେ ଖରା ଦିନ ଆମେ ଯାଉଛୁ ପାଞ୍ଚଟାରେ। ପୁଣି ପାଞ୍ଚଟାରୁ ବାହାରିକି ଗଲାବେଳୁକୁ ବର୍ଷା ହେଇଯାଉଚି।
ହୁଁ।
କାଲି ରବିବାର ଥିଲା କାଲି ସବୁ ପିଲା କାଲି ସବୁ ପିଲା ଖେଳିଥାନ୍ତୁ କାଲି ବି ବର୍ଷା ହେଇଗଲା ଏନା ଦି ଦିନ ଆମର ତ ଆଣୁ ବର୍ଷା ହେଲାଣି ଖେଳିିବୁନି।
ଓହୋ ତାହେଲେ ଖେଳି ହଉନି ଆଉ ଯୋଉ ଫାଙ୍କା ଟାଇମ ମିଳୁଛି ଖେଳିପାରୁନ ଆଉ।
ହଁ।
ତମେ ଖେଳରେ କେବେ କେବେ ପଡିକି ଖଣ୍ଡିଆ ଖାବରା ହେଇଚି ନା ତମର?
ହଁ ଏରା କ୍ରିକେଟ ରେ ବହୁତ ଥର ପଡିଚୁ।
ଓ ଜଣ ଜଣଙ୍କର ହାତ ଫାତ ଫାକ୍ଚର ହେଇଯାଏ ଗୋଡ ବି। ମାନେ ବଲ ବାଜିଗଲେ ତ ଏଟା କଣ ହୁଏ ହେଇଯାଏ ନା କାଟେ ନା?
ବଲ୍ ବାଜିଲେ ହଁ ହେଟା ଜଣେ ଜଣେ ଇଞ୍ଜୋଡ଼ ହେଇଯାଆନ୍ତି।
ହୁଁ ମାନେ ରିକ୍ସ ଅଛି ବି ନା?
ରିକ୍ସ ଅଛି।
ହୁଁ ଦେଖି ଚାହିଁକି ତାେଲେ ଖଳଥିବୁ ଆଉ।
ହଁ।
ତମର ସେମତି ବେଶୀ କିଛି ହେଇନି ଏ ଖଣ୍ଡିଆ ଫଣ୍ଡିଆ ଟିକେ ହେଇ ପଡି ପୁଡା ଯାଇଥିବ।
ବଲ ଧରିକି ପଡି ଯାଇଥିବ କି ବଲ ବାଜି ଯାଇଥିବ ହାତରେ ଗେବି ହେଇଯିବ। ଆଉ ସେମିତି ବଡ ଇଏ କେବେ ହେଇନି।
କା-କାଟୁ ଥିବ ସେଇ ବଲ୍ ଫଲ୍ ବାଜିଗନେ।
ହଁ ବଲ୍ ଟା ସେମିତି ବେଶୀ କାଟେନି।
ହଁ ହଁ ଅଛି ନା ତାର ଇଏ ଯୋଉ କେତେ ପ୍ରକାର ବଲ୍ ଅଛି।
ହୁଁ ବଲ୍ ଅଛି ସେମିତି ଅଛି ପାଞ୍ଚ ଛଅ ପ୍ରକାରର ବଲ୍ ଅଛି।
ଉଁ ହୁଁ ସବୁଠୁ ଭଲ ବଲ୍ କୋଉଟା?
ଭଲ ବଲ୍ ହେଲା ଆମର ଡିଉଜ କର୍ବ ଏଇ ଦିଟା ଟିକିେ ଭଲ ବଲ୍ ଯୋଉଟା ମ୍ୟାଚରେ ଖେଳା ହୋଉଚି।
ଉଁ ହୁଁ ହୁଁ।
ଆଉ ଗାଁରେ ତ ଖେଳା ହୋଉଚି ଏବେ ଖାଲି ଭିକି ଟେନିସ୍। ସେଟା ଏତେ ଟିକେ ଇଏ ପଞ୍ଚ ବଲ୍ ଭଳିଆ ଆଉ।
ଓହୋ ହୁଁ ହୁଁ। ହଁ ଯୋଉାରା କାଟେ ସେଟା ଏତେ ଖେଳନା ମ ବାଜି ଜିବ ଯଦି ବା
ହୁଁ ସେତେବେଳେ ହେରା ଆମର ସବୁ ପ୍ୟାଡ ଫ୍ୟାଡ ପିନ୍ଧିକି ଖେଳନ୍ତି। ପ୍ୟାଡ ହେ ଲମେଟ୍ ସେଫଟି ଜିନିଷ ସବୁ ପିନ୍ଧିକି
ସେଇରା କଣ ସବୁ ତମ ପାଖରେ ଅଛି?
ହଁ ସେଇରା ରଖିଛୁ।
ହଁ ନରଖିଲେ ବି ତମେ ମ୍ୟାଚ ଫ୍ୟାଚ ଯୋଉଠି କରୁଚ ଖେଳି ଯାଇପାରିବନି।
ସେ ବଲ୍ ରେ ଖେଳିଲେ ସେରା ପିନ୍ଧିକି ଖେଳନ୍ତି।
ତମ ଗାଁ ରେ ମ୍ୟାଚ ଫିୟାଚ କରନ୍ତି?
ହଁ।
ଓ ହୋ ତମେ ଅନ୍ୟ ଗାଁ ଲୋକଙ୍କୁ ସବୁ ଡାକିକି ତମ ଗାଁ ସହିତ ଖେଳ।
ହଁ।
ଓହୋ।
ଏଟା ଟୁର୍ଣ୍ଣାମେଣ୍ଟ କରାଯାଏ ଆଉ।
ହଁ ହଁ ଟୁର୍ଣ୍ଣାମେଣ୍ଟ କୁହନ୍ତି। କେତେଟା ଗାଁ ସହିତ ଫା ଦିଇଟା ଗାଁ ଖେଳିବେ।
ହଁ ଆଠଟା ଟିମ୍ କୁ ଡକା ହବ। ଆଠଟା ଗାଁ କୁ।
ହୋଉ ସବୁ ଟୁର୍ଣ୍ଣାମେଣ୍ଟରେ କଣ ଏଇ ଭଳିଆ ଆଠଟା ଗାଁ କୁ ଡକାଯାଏ।
ହୁଁ ହଁ ଆଠଟା ଯିଏ ବି ଚାହିଁବ ଯହାର ଟିକେ ବଡ ଆକାର କରିବ ସେ ଷୋହଳ ଟା ଟିମ୍ କୁ ଦବ।
ଓହୋ ଆଠଟା ଟିମ୍ ରୁ ଫୁଣି ମାନେ ଆଠଟା ଟିମ୍ କିନ୍ତୁ ଚାରିଟା ଚା-ଚାରି ଥର ମ୍ୟାଚ ହବ।
ହୁଁ ଆଠଟା ଟିମ୍ ର ଦି ଦି ଜଣ ଚାରିଟା ମ୍ୟାଚ ହବ। ଏଣ୍ଟ୍ରି ଦେଇକି ସେ ଏଣ୍ଟ୍ରି ପାଞ୍ଚଟା ଦେଇକି ଖେଳିବେ ହଜାର ପଏଂଟ୍ରି
ହୁଁ।
ହୁଁ ତାପରେ ଯେ ୱିନର ହବ ଫାଇନାଲ ଆଉ ରନର୍ସ ହବ। ଯେ ୱିନର ହବ ତାର ପାଞ୍ଚ ହଜାର। ଯେ ହାରିବ ତାର ତିନି ହଜାର ଏମିତି ଆଉ।
ଓହୋ‌ ମାନେ ଫାଷ୍ଟ ଦିଟା ଦଳ ଖେଳିବେ।
ହୁଁ ତାଙ୍କ ଭିତରେ ଯିଏ ଜିତିଲା। ସିଏ ସେମି ଫାଇନାଲ୍ ଖେଳିବ।
ଓହୋ ତାପରେ ଆଉ ଗୋଟେ ଦଳ ଖେଳିବ।
ହଁ।
ସେ ଦଳ ଭିତରୁ ଯିଏ ଜିତିବ। ସିଏ ଆଉ ଇଏ ଯୋଉ ଜିତିଥିଲେ ସେମାନେ ଖେଳିବେ।
ହଁ ସେ ଦୁଇ ଜଣ ସେମିଫାଇନାଲ୍ ହବ ତାଙ୍କ ଭିତରୁ ଯିଏ ଫୁଣି ଜିତିବ ସିଏ ଖେଳିବ ଫାଇନାଲ ଆଉ ଯିଏ ହାରିବ ସେ କଟିଯିବ।
ତମେ ତ ସମୁଦାଯ ତିନିଟା ମ୍ୟାଚ କହିଲ। ଚାରିଟା ମ୍ୟାଚ ହବ ନା।
ହଁ ତାପରେ ଇଏ ଇଏ ଦି ଜଣଙ୍କର ହେଲା। ଫୁଣି ଆର ଦି ଜଣଙ୍କର ସେମିତି ବି ହବ ଆଉ। କ୍ୱାର୍ଟର ଫାଷ୍ଟ ହେବ ଦିଇଟା। ଫୁଣି ସେମିଫାଇନାଲ୍ ଏଇଭଳିଆ।
ଫାଷ୍ଟ ଦି ଦଳ ଖେଳିବେ, ଜଣେ ୱିନର ହେଲା, ଫୁଣି ଆଉ ଦଳ ଦି ଜଣ ଖେଳିବେ। ସିଏ ୱିନ୍ ହେଲା, ଏ ଦି ଜଣ ଭିତୁ ଯିଏ ୱିନ୍ ହେବ, ସିଏ ଆଉ ଜଣଙ୍କ ସହିତ ଖେଳିବ। ନାଇଁ କି?
ନା, ନା, ସିଏ ଫାଇନାଲ୍ ପଳେଇବ।
ଓହୋ! ହଁ, ହଁ, ହଁ। ତାପରେ ପୁଣି ସେ ଦି ଦଳ ଭିତୁରୁ ଯିଏ ରହିଲା ଜିତିବ, ସିଏ ଖେଳିବ ସେମି ଫାଇନାଲ୍। ସେ ସେମି ଫାଇନାଲ୍ ଟେ ଜିତିଲା ସିଏ ହେଲା ୱିିନର୍।
ହଁ।
ଫାଷ୍ଟ ଯୋଉଟା ଖେଳନ୍ତି, ସେଟାକୁ କ୍ୱାଟର୍ କୁହନ୍ତି।
ହୁଁ, ଫାଷ୍ଟ କ୍ଵାର୍ଟର, ତାପରେ ସେମିଫାଇନାଲ୍, ତାପରେ ଯେ ଜି- ଫାଇନାଲ ଆଉ।
ଓହୋ, ଫାଇନାଲ୍ ରେ ବି ଯିଏ ହାରିବ ବି ସିଏ ପଇସା ନବ?
ହୁଁ, ଫାଇନାଲ ଯିଏ ହାରିବ ବି ତାର ପଇସା ଥାଏ।
ଓହୋ! ଏମାନଙ୍କର ବୋଧେ ପାଞ୍ଚ ହେଲେ ତାର ତିନି?
ହୁଁ। ଏଇଟା ସବୁଆଡେ ଯୋଉଆଡେ ଟିକେ ଅଧିକ ପଇସା କରାଯାଏ, ସେଟା ବି ଅଧିକ ବଢାଯାଏ।
ଓ, କିନ୍ତୁ ହାରିବା ଲୋକ କିଛି ତ ନିଅନ୍ତି ନା, ମୁଁ ଭାବେ ସେ ହାରିବା ଲୋକ କିଛି ଦିଅନ୍ତିନି ନା କଣ?
ନା ଫାଇନାଲ୍ କୁୁ ଯିବ ମାନେ ଯାହାହେନେ ମିଳିବ।
ଓହୋ, ତାମାନେ ଖାଲି ଯୋଉ ଯୋଉ ଦଳ ଆସିକି ତୋମେ ତୋମ ସହିତ ଖେଳିବେ, ସବୁ ଟିମ୍ ତୋମକୁ ହଜାର ହଜାର ଦେଇକି ଖେଳିବେ?
ହୁଁ ଯିଏ ଆସିବ ସବୁ ଫାଷ୍ଟ ଆଟା ଟିମ୍ ଦେବେ ଆଠ ହଜାର ଟଙ୍କା। ତାପରେ ତାଙ୍କ ଭିତରୁ ଯିଏ ଫାଇନାଲ୍ କୁ ଯିବ ସେଇଟା ତାଙ୍କୁ ଦିଆଯିବ।
ଓହୋ, ତାହେଲେ ତୋମେ ହାତରୁ କିଛି ପଇସା ଆଦାୟ କରିକି ଟୁର୍ଣ୍ଣାମେଣ୍ଟ କର ନାହିଁ?
ନା ହାତରୁ ଖାଲି ଆମେ କଣ କହିଲ ଟେଣ୍ଟ ପଇସା ଟା ଦଉ ଆଉ ଏତିକି। ହୁଁ, ହୁଁ, ଖାଇବା ପିଇବା ପାଇଁ ବି ତାଙ୍କ ପାଇଁ ହୁଁ, ଟିଫିନ ଆସେ।
ତୋମ ହାତରୁ ତ ମୋତେ କାହିଁ ଲାଗୁଚି କିଛି ଖର୍ଚ୍ଚ ହଉନଥିବ। କାରଣ ତୋମେ ଆଠ ହଜାର ଟଙ୍କା ତାଙ୍କଠୁ ଆ ଆଣଲଣି, ଓହୋ, ଏ ପାଞ୍ଚ ଦିନ ଆଠ ହେଣ ଦେଇଦବ ଓ ଆଚ୍ଛା, ଆଚ୍ଛା। ଥ- ତୋମ ହାତରୁ ଦି ତିନି ହଜାର ଖର୍ଚ୍ଚ ହଉଥୁବ।
ହଁ ତାପରେ ଆମେ ବି ଗେଷ୍ଟ ଡାକୁ। ଗେଷ୍ଟ ଆସିବେ ପଇସା ଯାହାହେନେ ଦେବେ ଆଉ।
ଓହୋ! ଗେଷ୍ଟ ମାନେ କେତେ ଭଳିଆ ଦିଅନ୍ତି?
ଗେଷ୍ଟେ ସିଏ ଦି ହଜାର, କିଏ ହଜାରେ ଏମିତି ସବୁ।
ତ ତୋମ ହାତରୁ ପଇସା ଆଦାୟ କରିକି ଖର୍ଚ୍ଚ କର ତ ମୋତେ କାଇ ଲାଗୁନି ତ।
ନା ଆମେ ଫାଷ୍ଟ କିନ୍ତୁ ଦଉ ପଇସା ଟା। ଫାଷ୍ଟ ଯୋଉ ଆମର ଟେଣ୍ଟ ଫେଣ୍ଟ ପଇସା ଆଗଥୁରା ଦେଇଦଉ।
ହଁ ତୋମେ ଦେଇଦିଅ, ତାପରେ ପୁଣି ତୋମର ସେଟା ହେଇଯାଏ। ଆ
ତାପରେ ହେଇଯାଏ ଆଉ।
ଓ ମୁଁ ଆକ୍ଚୁଲି ଏଇ ବିଷୟରେ ତ ଜାଣିନଥିଲି। ତୋମର ତ ବହୁତ ହି କିଛି ଜାଣିଦେଲି। ମାନେ ଜାଣିଥିଲି ଯେ ଅଧା ଅଧା ଜାଣିଥିଲି, ପୁରା ଜାଣିିନଥିଲି। ହଁ ସେ ବଡ ଆକାରରେ କରିବ ଯାହାହେଲେ ଟିକେ ହାତରୁ ପଇସା ଇନଭେଷ୍ଟ କରିବାକୁ ପଡିବ ନାଇଁ କି?
ବଡ ଆକାରରେ କନେ ଇନଭେଷ୍ଟ କରିବାକୁ ପଡେ।
ହୁଁ, ତଥାପି ତୋମର ବେଶୀ ଲସ୍ ନାହିଁ। ଗୋଟେ ଗୋଟେରେ ବି ହୁଁ, ଲାଭ ବି ଯଦି ତୋମେ ଜିତଲ ତାହେଲେ ତୋମର ଲାଭ ହେଇଯିବ ନାଇଁକି?
ହୁଁ।
ତୋମେ ନିଜେ ଯୋଉଠି ଯିଏ ଟୁର୍ଣ୍ଣାମେଣ୍ଟ କରେ କଣ ଡାକନ୍ତି କି ନିଜେ ଖେଳନ୍ତି?
ନା, ନା।
ଆଚ୍ଛା, ଆଚ୍ଛା ହଁ ସିଏ ତୋମ ତ ତୋମର କେମିତି ଲାଭ ହବ। ହଉ ହଉ ତାହେଲେ ରଖୁଚି ଆ।
ହଉ।